ଓ।
ହ୍ୟାଲୋ।
ହଁ।
ଆଉ କାହା ସାଙ୍ଗରେ କଥା ହଉଥିଲୁ କି ବିଜି ଥିଲୁ।
ହଁ ପା।
ଏଇ ଏଥବ ନା ଏଇଥର ହଁ। ହଉ ସବୁ ଭଲ ତ ସାଙ୍ଗ ଦେହ ପା ଭଲ।
ହଁ ସେଇଆ ସେ ଭଲ ନୁହେଁ ଆଉ କଣ। ସେଇ କଥା ହଉଥିଲୁ ତାର ନେଟୱାର୍କ ଚାଲିଲାନି ଯେ ଅଧାରୁ କଟି ଗଲା। ମୁଁ କହିଲି, ତୁ କଣ ନେଟୱାର୍କ ଚାଲୁନି ତୋର।
ହୁଁ।
ଏହଁ।
ସେ କୋଉଠି ଘରେ ନାହିଁ କିି ତାଙ୍କର ନେଟୱାର୍କ।
ହୁଁ କଣ ଯାଇଥିଲା ବାହାରକୁ କୁଆଡେ ଯାଇଛି ତ, ସେଇଠି ନାହିଁ।
ହୁଁ କେତେ ଜଣ ସାଙ୍ଗ ତୋର ଅଛନ୍ତି। କଥା ହଉଛୁ ଦିନକୁ ଦିନକୁ କାହା କାହା ସାଙ୍ଗରେ କଥା ହଉଛୁ।
ଏଇ ତୋରି ସହିତ ବର୍ଷା ଦେଇ ଆଉ ହୁଁ, କାଲି କଥା ହେଇଥିଲି ମାଉସୀ ସହିତ
ହୁଁ ତାର ଏ ଖୁଣି ଖାଲି ଆମେ କଥା ହବା। ହୁଁ ତାର ଦି ତିନି ଦିନ ପରେ ଯାଇକି ଆକ୍ଟିଭ ହବ।
ହଁ, ହଁ ବା ତୁ କଥା ହେଇଥିଲୁ କି କାଲି।
ନା କାଲି ମୁଁ କଥା ହେଇନଥିଲି ଆଜି ମତେ ମେସେଜ କରିଥିଲା ତାର ତ ଅନଲାଇନ ରହୁନାହିଁ ତାର ମୁଁ କହିଲି ଆଇ ଅନଲାଇନ ଯେ ଆଉ ଦେଖି ଦେଖି ନାଇ ଆସିନି, ଅନଲାଇନ ସେ ଆସିଲେ ରିପ୍ଲାଏ ଦବ ମୁଁ ତ ସବୁବେଳେ ଅନଲାଇନ ମୁଁ ମୋର ୱାଇଫାଇ ଅନଲାଇନ ଆଉ ମୋର କଣ ଅଫଲାଇନ ହଉଛି କି।
ହଁ।
ହୁଁ ଆଲୋ କଦଳୀ ଉରାଗୁ କାହିଁ ଖାଉଛି କିଲୋ ଏତେ। ନାଇଁ ଝିଅ।
ସେ ଖାଉଛି ପରେ ଥଣ୍ଡା ଧରିବ।
ଥଣ୍ଡା ଧରିବ ହଁ ପା ଥଣ୍ଡା ଧରିବ ଆଡେ ଝାଡା, ଝାଡା ହଉଛି ବା କଦଳୀ ଖାଇଲେ ଭଲ।
ଓହୋ, ଆ ପେଟ ଖରାପ ହେଇଯାଇଛି ବୋଧେ ତାର।
ହୁଁ।
ଆଉ ତୋ ପୁଅ ଖେଳିଲାଣିି ନା।
ହଁ ହେଇବା ଶୋଇଥିଲା ଉଠିଲା ତାକୁ ଏ ଖାଇଲା ଏଇ କାନ୍ଧରେ ପକେଇକି ବୁଲୋଉଛି। ହଲ ହଲ ହେଇଛି
ହଁ ତାକୁ ପଠେଇ ଦବୁ, ମୋ କତିକି ମୁଁ ମୁଁ ତ ଯାଇପାରିବିନି ତାକୁ ପଠେଇ ଦବୁ ମୋ କତି କୁ।
ହଁ ସିଏ ବା ବହୁତ ଜଗଲା ହେଲାଣି ଲୋ ଖାଲି ଚାରିଆଡେ ବୁଲୁଚି ଚାରି ଦିଗ ଆଙ୍ଗ ମୁଣ୍ଡ କରିକି ଗୋଡ କରିକି ବୁଲୁଛି ଶୋଇଲା ବେଳକୁ। ହଁ। ଏକର କୁ ଶୋଇଥିବ ପୁଣି ଆଉ ଟିକେ ଅନେଇଲା ବେଳେକୁ ସେ ଦି ମିିନିଟ ଛାଡିକି ସେ ଫେରେ ବୁଲି ସାରିବଣି ଚାରିିଦିଗ। ଏମିତି କରୁଛି।
ହଁ ଛୁଆ ଛୋଟ ଛୁଆ ତାର ବୁଲିବ ଏଇଖିଣା ଖଟରେ ବେଡ଼ ରେ ଆଉ
ହୁଁ। କହୁଛି ହଁ, ମତେ କହୁଛି ହଁ।
ହ ସାଉଣ୍ଡ ବାହାରିବଣି ନା।
ହଁ ସାଉଣ୍ଡୁ ଆ ଆ ଉ ଆ ହେଇକି କମ୍ପଉଛି ଘର।
ତାକୁ ଶିଖେଇ ଦେ ପାଠ ଏବେଠୁ ତା ଦିଦି କୁ କହ ଶିଖେଇବ ସିଏ ତ ଯାହା ହଉଛି। ମୁଁ କହିଲି ସେ ଛୁଆ ତ ଯାହା ହଉଚି ଝିଅ।
ହଁ ପା ସିଏ ତ ବେଶୀ ହଉଚି।
ଓହୋ ତାର ସ୍କୁଲ ଖୋଲିନି ବୋଲି ବେଶୀ କିନା ଇଏ ହଉଛି।
ହଁ ମୁଁ କହିନି ତୁ କଥା ହଉନୁ। କହିଲା ତୁ କଥା ହୋ ଯାହା ଆସିବ ମୋର ହେଗୁରା। ମୁଁ କହିଲି ତୁ କଥା ହଉନୁ ହୁଁ ହୁଁ ହା ହା। ହଁ।
ସବୁ ଜାଣିଚୁ ନା ହୁଁ -ହୁଁ।
ସାଇଲେଣ୍ଟେ ହେଇକି ରହୁଚି।
ହଁ ବଡ ଟିକେ ହେଇଗଲାଣି ଆଉ।
ହୁଁ।
ସିଏ ତ ଆସୁନି ସେଦିନ ଆସିଥିଲା ଯଉ ତମେ ଆସିଥିଲ ସବୁ କହିଲି ଆସ୍ ତୁ ନଗେଇନା ମୁଁ ଆଉ ଆସିବିନି।
କହିଲା କହି- ହଁ- ନା ଲୋ କହିଲା ଲିଟିଲି ଗୋଡ ଭାଙ୍ଗି ଯାଇଚି। ଚି ମତେ କିଏ ଖଇଦବ ବୁଲେଇବ ଆଉ ସେମିତି ଯିବିନି।
ସେଇଥିପାଇଁ ଆସୁନି ନହେଲେ ଯଦି ର ରଜରେ ମୁଁ ଭଲ ଥାନ୍ତି ଆମର ଏଥର ଆହୁରି ଭଲ୍ ସେ କରିଚନ୍ତି ଆଉ।
ହୁଁ- ହୁଁ- ହଁ ବା। ହଁ ସେ ଯାଇନଥାନ୍ତା କି ସେ ରଜ ମହୋତ୍ସବରେ? ତମ ଗାଁକୁ।
ସେଇଆ ପା ମୁଁ ତ ଏଥରକ ଜିମିନି ବୋଲି ଏଇ ଛୁଆ ସବୁ ଆମେ ସବୁ କଣ ଦିନରୁ ଯାଇକି ପୁରା ରାତି ପର୍ଯ୍ୟନ୍ତ ରହୁ ଖାଲି ମଝ୍ ଝିରେ ସନ୍ଧ୍ୟାବେଳେ ଆସୁ ଖାଇକି ଯାଉ ଫେରେ। ସିଏ କହୁଚନ୍ତି ସୋନା କହୁଚି ମୁଁ ଯିବିନି ତୋରି କତିରେ ଯାଇକି ବସ୍ ବି ନୂଆ ଡ୍ରେସ ପିନ୍ଧିକି ଆଉ ମୁଁ କହିଲି କାଇଁ ତୁ କାଇଁ ଯିବୁନୁ କହିଲା ତୁ ଯିବୁନୁ ମ ଏତେ ବାଟ କଣ ଏକୁଟିଆ ଯିବି? ତାପରେ ଆହୁରି ଯଉ ଛୁଆରା ବର୍ଷା ଦେଇ ହେରିକା ଇଏ ହେରିଆ କହୁଚନ୍ତି ଆଉ ନ୍ ତୁ ତ ଯିବୁ- ନା ତତେ ଆମେ ଟେକିକି ନେଇଯିବୁ ତୁ ହେଇଠି ବସିବୁ ସତ୍ ଆମେ ତ ଏଇଠି ବସିଚୁ ତୁ ବି ଯାଇକି ଏଇଠି ବସିବୁ। ହଁ- ମତେ ଟେକିକି ନବ ନା ଆଉ କଣ କରିବ ତମେ ଯା ବୁଲିବ ହେଡୁ କହିବେ ନା ବେ ଆମେ କଣ ଏକୁଟିଆ ଯିବୁ କଣ କରିବୁ ମୁଁ କହିଲି ଦେଖିଆ କଣ ହଉଚି।
ହୁଁ- ଏ ବର୍ଷ କଣ ସବୁ ଭଲ ହଉଚି ମାନେ କଣ ହଉଚି?
ଉଁ- ଆର ବର୍ଷ ଯଉ କରିଥିଲା ଆର ବର୍ଷ ଠୁ ଫାଷ୍ଟ୍ ଷ୍ଟାର୍ଟ ହେଲା ନା ସିଏ ଖାଲି ଖାଲି କଣ ଦୋଳି ମେଞ୍ଚେ ପକେଇ ଦେଇଥିଲେ ସାତ ଆଠ ଟା
ଏଇ ଯଉ ଇଏ ଦୋଳି ଏଇ ଯଉ -ଯଉରା ମେ- ମେଳାରେ ପଡେ?
ନା ଲୋ। ଏଇ ନର୍ମାଲ୍ ଯଉ ଦୋଳି ଖେଳନ୍ତି ହଁ ଦୋଳି ଲଗେଇଥିଲେ ଯଉ ପ ପଟା ଦୋଳି ଦିଇଟା ଏଇ ଯଉଟା ଠିଆ ହେଇକି ଖେଳନ୍ତି।
ହୁଁ- ହୁଁ ଏରା କୋଉଠି ଲଗଉଥିଲେ ଲୋ ଗଛ ଅଛି ବଡ ଗଛ?
ହଁ ଆମର ବା ଏ ଯଉ ଶିବ ମନ୍ଦିର ସେପଟେ ସବୁ ବର୍ଷ ଲାଗେ ଦିଟା। ଏପଟେ ଗୋଟେ ବସିକି ଝୁଲିବା ପାଇଁ ସେପଟେ ଗୋଟେ ଠିଆ ହେଇକି ଖେଳିବା ପାଇଁ। ଆଉ ଏଥରକ ଲଗ- ନା ଆର ଥରକ ଲଗେଇଥିଲେ ସେ ଠି ଦିଟା ଏପଟ ପଟଟାକୁ ସବୁ ସଫା କରିଥିଲେ ଏଇ ଯଉ ଶିବ ମନ୍ଦିର ପଛ ପଟଟା ଯଉ ଜାଗାଟା ଚିପ୍ସ ଫିପ୍ସ ପଡିଥିଲା ସେଇରା ସବୁ ସଫା କରିକି ବାଲି ଫାଲି ପକେଇକି ପୁରା ସେଇଠି ପାଣି ଟିକେ ହେଇଥିଲା ବିଲ ଗୋଟେ ପର୍ଯ୍ୟନ୍ତ ପୁରା ଇଏ କରିଦେଲେ ସେଟା ସଫା ଶୁତ୍ ଶୁତ୍ରା କରିଦେଲେ ସେଇଠି ତାଙ୍କର ଯଉ ଇଏ ପୋତିକିି ବାଉଁଶ ତ ନୁହେଁ ଯଉ ମୋଟା କା ଠ ହେଲା କାଠ ପୋତିକି ସେଇଟାରେ ତିନିଟା ଦୋଳି ଲଗେଇଥିଲେ ଆଉ ଗୋଟ୍ ଟେ ଗଛ ଏଇଟି ଅଛି ଯଉ ବର ଗଛଟା ସେ ବର ଗଛରେ ଦି ତିନିଟା ଦୋଳି ଲଗେଇଥିଲେ।
ହୁଁ।
ତି ସାତ ଆଠଟା ଦୋଳି ଲାଗିଥିଲା ଛୁଆ ଖେଳିଥିଲେ ଗୋଟେ ପାନ ଦୋକାନ କରିଥିଲେ ସେଠି ପାନ ଯଉ ଆଉ ରସ୍ନା- ସବୁଦିନ୍ ସନ୍ଧ୍ୟାବେଳେ ଆଉ ଦିନ ସାରା ତ ଛୁଆ ରହିବେନି ପୁଅ ପିଲା ତାଙ୍କର ଖେଳିବେ କ୍ରିକେଟ ଆ ରାତିରେ- ସଂଧ୍ୟାବେଳକୁ ଆସିବେ ତାଙ୍କର ସେଇଆ ଆଉ ପ୍ରୋଗ୍ରାମ ଯୋଉ - ଷ୍ଟେଜ ଗୋଟେ କରିଥିଲେ ହଁ ଆକାଶ ଦାସ ନା କଣ ଆସିଥିଲା ନା କଣ ମୋର ମନେ ନାହିଁ ବୋଧେ - ଆସିଥିଲା ନା କଣ ଫାର୍ଷ୍ଟ ଥର ଯେହେତୁ କଥା ରେ ଡାକିଥିଲେ ସେ - କୁ ସେଠି ଗୋଟେ ଷ୍ଟେଜ କରିଥିଲେ ଏମିତି- ଆଉ ସଜାସଜି ସବୁ କରିଥିଲେ ଏଥରକ କଳେ ଆହୁରି ମାନେ ଭଲ ପାନ ଦୋକାନଟେ କରିଛନ୍ତି ସେ- ଏଠି ପାନ ଫାନ ସବୁ ଜିନିଷ ଆମ ଟୋକା କହୁଥିଲା ବା ଆସି।
ପାନଗୁରାକ ସେ ଏମତି ଖାଇବାକୁ ଦଉଥିଲେ ନା ପଇସା ଆଉ ମାଗଣା ବଢିଆ ଆଉ କଣ।
ଯିଏ ଯେତେ ଖାଇପାରିବ ତାଙ୍କର ଲିମିଟ ଆଜି ପାଇଁ ଏତିକି ଥରକ ପାନ ଏତିକି- ଖଣ୍ଡ ହବ ହେତିକି ଖଣ୍ଡରୁ ଯିଏ ଯେତେ ଖାଇ ପାଇଲା ଆଉ।
ଭାଙ୍ଗିିକି ପାନ ପୁରା ଏତେ।
ସେଇ ଜଗା ଭାଇ ନହଲେ ଆମ ଟୋକା ବସେ କିଏ କେତେବେଳେ ବସନ୍ତି ଦି ତିନି ଜଣ ମିଶିକି-
ହୁଁ।
ହଁ ଆଉ ତାପରେ- ସେଇଆକୁ ଆଉରି କେତେ ଦୋଳି ଏଥରକ ଆହୁରି ମେଞ୍ଚେ ଲଗେଇଚନ୍ତି।
ଭଲ ତୋର ଏ ବର୍ଷ ତ ଯାଇପାରିବୁନୁ। ଦୋଳି ଲଗାନ୍ତୁ ଆର ବର୍ଷକୁ ଅପେକ୍ଷା କର ଗୋଡ଼ ଭଲ ହେଇ ହେଇ ଯାଇଥିବ।
ହଁ ଏଇ ମୁଁ-
ଯିଏ ପଚାରୁଛି ମୋ ଗୋଡ଼ ଭଲ ହେଲାନା ତାକୁ ପଠେଇ ଦେଲେ। ଭଲ ହେଇଛି କି ମନ୍ଦ ହେଇଛି।
ଦି ଥର ଯାଇସାରନ୍ତେଣି ଲୋ ଦି ଜଣ ଆଙ୍କ ସିଏ ତ ତାର ହାଡେ ପଳାଉଛି ଆସୁଚି ସଂଜ ବେଳକୁ ନ ନେ ଯାଇସାରନ୍ତିଣୀ।
ହଁ ପା।
ହୁଁ। ଆଉ ଇଏ ତ ତାର ଏକା ମୁଁ ଯିବନାଇଁ ନହେଲେ ଝିଲି ତ ଭାଙ୍ଗି ଯାଇଛି ଗୋଡ଼ ମୁଁ ଯିବି ନାହିଁ। ମଙ୍ଗୁନି କେତେ ଥର କଇଲିଣୀ ତା ବାବା ବି କହିଲେଣି।
ହୁଁ ଏ ଆମ ଟୋକା ତ ଯାହା ହଉଛି ସିଏ ତ ହେଲେ ଗୋଟେ କମ ହବ। ଇଏ ତ ଚଢି ଯାଉଛି ଗୋଡକୁ ଗୋଇଠା ମାରୁଛି ଶୋଇଲା ବେଳେ ତ ମାନେ ଗୋଇଠା ପରେ ଗୋଇଠା ମାରୁଛି। ଚାଲିଛି ମୁଁ ଗୋଡ଼ ବଙ୍କିଯିବ ମତେ ଲା -
କରୁଥିବଲୋ।
ହଁ ବା ଡରୁଛି ହେ ଜୋରରେ ମାରୁଚି ମତେ କାଟୁଚି। ଟାକୁ ବିଧାଗରା ମାରୁଛି କହୁନ ହଁ ବା ତାକୁ କହି -
ଯିବୁନି।
ମୁଁ କହୁଛି ମୁଁ ଅଣ୍ଟା ଉରା କାଟୁଚି ବସିପଡ଼ିଲା ବେଳକୁ ବେଶି ସମୟ - ଅଣ୍ଟା କାଟୁଚି ସେ ସେଇଆ କୁ ଆଉରି ଜୋରେ ଜୋରେ ମାରୁଚି ମୋ ମୁଣ୍ଡ ଖରାପ ହେଇଯାଉଚି।
ନା ଏରା ଦେହ ଆ ଏଇଭୁଳି ପୁରା ଜୋର ପୁରା କମି ଯାଇଛି ସେ ଅପରେସନ ହେଇଛି। ଯାହା ହେଇଛି ସେ ଟୋକା ଆଉରି ମାରୁଚି। ତାକୁ କହୁନୁ ମୋତେ ଘଷି ଦଉନୁ ନନେ ମାରୁଚୁ କାହିଁକି?
ତା କାମ ଥିଲେ କହିବି ଘଷିଦେ ଘଷିଦବ ନ ନେ - ତୁ କିଏ ନା ମୁଁ କିଏ।
ମୁଁ କଣ ଯାଇଚି କୁଆଡେ ବୁଲିଆକୁ।
ଏଇ ଯାଇଚି ହଁ।
ଏଇ ଖରାରେ ଖେଳୁଛି ଆସିକି ବାରଟା ଚାଳିଶ ହେଲାଣି।
ହଁ ସିଏ ହେଇକିନା ଖେଳିବ ଆସିବ ଗୋଟେ ସାଢେ ଗୋଟେ ବେଳକୁ ଉଁ ଯାଇକିଇ ବା ରଜ ଆଇଲାଣି ତ
ଓ ସଜ ସେଇଠି ଯାଇକି ସେଇ ପଡିଆକୁ ପଳେଇଥିବ।
ହଁ ସେଇଠି ଯାଇକି ତାର କ୍ରିକେଟ ମ୍ୟାଚ ଦେଖୁଥିବ ନହେଲେ ଏଠି ଛ ଘରେ କ୍ରିକେଟ ଖେଳୁଛନ୍ତି ଏଠି ଆମ ହଁ ଶିବ ମନ୍ଦିର ପାଖରେ ନହେଲେ ଯୋଉ ଏଇ ସଜାସଜି ଇଏରେ କଣ କରୁଥିବ। ସଫା ସଫି ତ ହେଇ ସାରିଲାଣି ସବୁ। ହଁ ଏଇ କଣ ଯାଇଥିଲା ନା କଣ ଚୁଟି କାଟିବାକୁ ଆସିକି ଗାଧଉଛିି ନା କଣ।
ହୁଁ।
ପଳେଇଛି ଆଜି
ଏକା ପଳାଇ ଆଇଛି ଚୁଟି କାଟିବାକୁ ନା ତ
ନାଇଁ ଛକରେ ବାବା ନା ଏକୁଟିଆ ଯାଇଥିଲା ନା
ହଁ।
ହ ଆ ତାର ତ ଏଇକିନା ଆଜି ନା ମତେ ଏଥର କହିଲା କହିଲା ତୁ ତ କୁଆଡେ ଯିବୁନୁ ମୋର ଭଲ ତିନିହଳ ଡ୍ରେସ ଘଣ୍ଟା ପିନ୍ଧିଦେବି ଏମିତି ଏଟାକୁ ହେଟା ପିନ୍ଧି ସେଟାକୁ ହେଟା ପିନ୍ଧିଦେବି। ଗୋଟେ ହିରୋ ମୁଁ ନା ହଁ ଯାଉଛି ଝିଅ ପଟେଇବାକୁ ହିରୋ ହେଇକି ମୁଁ ଏଇଆ କହିଦେବି ଚଢିଯିବ ମୋ ଉପରେ
ହଁ ତ ବା ଦେଖୁନ ତାର କେତେ ପାୱାର ହଲେଇ ଦବ ପୁରା ଚଢିକି ଦୋହଲେଇ ଦବ ହଁବା ନା।
ଚାପିଦବ।
ହୁଁ ଗାଧେଇଲା ତାର ଖାଇବ ଫେରେ ଘରେ ରହିବ ନା ନା ଫେରେ ପଳେଇବ।
ଏ ଫୋନ ଦେଖିବ ଯଦି ଫୋନ ଦେଖିବ ନହେଲେ ଯିବ ତିନିଟା ହବ ତ ଫୋନ ନିଆ ହବ ତାଠୁ ଆମେ ଶୋଇବୁ ସିଏ ଯିବ
ହଁ।
ଏଇଆ କରୁଛି ଫୋନ ଥିଲେ ଘରେ ରହିବ ନହେଲେ କାହିଁ ଘରେ ରହିବ।
ହୁଁ। ହଉ ତ ହେଇଗଲାଣି ନା ଟାଇମ।
ହଁ।
ହଉ ରହ ମଉସା ଫୋନ କଲେଣି।
ହଉ।